ନସପ ରଖି
ହ୍ୟାଲୋ। ହଁ ଶୁଭ ରାତ୍ରି। କଣ କରୁଛନ୍ତି? ସମସ୍ତେ ଶୋଇ ପଡ଼ିଲେଣି?
ହଁ ସ୍ବାମୀ ଆଉ ଝିଅ ଶୋଇଲେଣି ମୋ ଝିଅର ଦିହଟା ଭଲ ନାହିଁ ତ
ତାପରେ ସ୍ଲୁଲ ବି ସକାଳୁଆ ତ ସ୍ଲୁଲ ବି ସକାଳୁଆ ସବୁ ହଁ ହଁ। ମୋ ପିଲାମାନେ ବି ଶୋଇପଡ଼ିଲେଣି।
ପିଲାମାନେ ଖାଇ ଶାଇଲେ ଶୋଇବେ ଛୋଟ ପିଲା।
ଆଉ କଣ ଖବର୍? କଣ ସବୁ ରୋଷେଇ କରିଥିଲେ? ସେ ତ ସମସ୍ତଙ୍କର ସେଇୟା ଆଉ।
ଆଜି ଦୁଃଖ କାଲି ସୁଖ। ଏମିତି ତ ସଂସାର ଆଉ।
ଆଉ ରଥଯାତ୍ରାର ପ୍ରୋଗ୍ରାମ କଣ?
ରଥଯାତ୍ରା ପ୍ରୋଗ୍ରାମ ରଥଯାତ୍ରାକୁ ଯାଏ ପୁରୀ ଯାଏ ସବୁ ବର୍ଷ ଯାଏ।
ଏ ବର୍ଷ ବି ଯିବେ ଆଉ।
ବାହୁଡା ବେଳକୁ ଟିକେ ଯାଏ ଆଉ ଠାକୁର ସବୁ ବର୍ଷ ସାରା ତ ଆମର ଗୁଣ୍ଡିଚା ମନ୍ଦିର ଆମେ ଦେଖୁଛେ। ଶ୍ରୀମନ୍ଦିରରେ ଆଉ ଏଇ ଜନ୍ମଭୂମିରେ ଟିକେ ଦେଖିବା। ସବୁ ଥରେ ଗୁଣ୍ଡିଚାରେ
ହଁ ଏ ବର୍ଷ ବି ଯିବେ
ହଁ ଏ ବର୍ଷ ବି ଯିବି, ଏବେ ତ ପୁରୀ ଏଇ ଖରା ଛୁଟିରେ ଦିଥର ଯାଇକି ଆସିଲିଣିି।
ଏ ସମସ୍ତଙ୍କ ସାଙ୍ଗରେ ଯାଇଥିବେ ଆଉ।
ହଁ ସବୁ ବାପା, ବାବା, ମାମା, ଭଉଣୀ ମୋର ଗୋଟେ ଚାକିରରି କରିଛି ତ ଟିଚର ଅଛି ଜୟପୁରରେ। ସିଏ ଏଇ ଖରା ଚୁଟି ହେଲେ ଆସେ।
ହଁ- ହଁ - ହଁ ଷ୍ଟାର୍ଟ ହୁଏ। ହୁଁ - ହୁଁ।
ସୋମବାର। ଯାଇଥିଲୁ ଅକ୍ଷତୃତୀୟା ବି ଏବର୍ଷ ପଡିଥିଲା ସୋମବାରେ ସେଇଦିନ ଯାଇଥିଲୁ। ମା ଝିଅ ଯାଇଥିଲୁ ବସ୍ ରେ।
ହଁ ହଁ।
ଆଉ।
ଗତ ଦିନରେ ବୁଲିବା ପାଇଁ ଯାଉ। ଆମର ତ ଦର୍ଶନ ସେମିତି କିଛି କରି ନାହିଁ ଆଉ ଆମେ ବୁଲିବାକୁ ଯାଉ ଆଉ ଏଇ ସ
ହଁ। ହଁ ସେଇଆ ହଁ। ସେଥିପାଇଁ ଯାଉ ଆଉ ଯାଉ ଆମେବର୍ଷେ ଦିବର୍ଷ, ହୁଁ ନା।
ସମୁଦ୍ର ତାଙ୍କୁ ଭାରି ଖୁସି ଲାଗିଲେ ଏଠି ଆଉ ଦୌଡି ପଳଉଛନ୍ତି ଆଉ, ସେମାନେ ଏଇନେ କଣ ଜାଣିଲେଣି?
ହୁଁ। ଭକ୍ତି କରିବା ହଁ- ହୁଁ -ହଁ ସେୟା ତ ତ ଆଉ ତାପରେ ଆମର ଏଇ ପର୍ବ, ଆମର ଇଦ୍ ହଉଛି ବଡ଼ ପର୍ବ।
ହଁ।
ପୁରା ମାସେ ଆମର ଉପାସ ରହୁ। ଆମେ ଆମେ ଭୋରରୁ ମାନେ ସୂର୍ଯ୍ୟ ଉଦୟ ହୋଇନଥିବ ଖାଇବୁ। ଦେନ୍ ପୁଣି ଦିନ ସାରା ଉ ବାସ୍ ତାପରେ ପୁଣି ରାତିରେ ସନ୍ଧ୍ୟାରେ ହଁ ପୁରା ଉପାସ ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ପରେ ନା ପାଣି ବି ନୁହଁ ନା ନା। କିଛି ନୁହଁ ନା ନା କିଛି ନୁହଁ କିଛି ନୁହଁ ହଁ ସେ କୁହନ୍ତି କିନ୍ତୁ ଛେପଟା ତ ନିଜ ପାଟିକୁ ଆଉ ହଁ ହଁ କଥାରେ ଅଛି ଆଉ ତାପରେ ସୂର୍ଯ୍ୟ ଅସ୍ତ ପରେ ପୁଣି ଯାହା ଟିକେ ହାଲକା ଫୁଲକା ଯିଏ ଯାହା ଖାଅନ୍ତୁ ନ ହେଲେ ପୁଣି ରାତିକୁ ଆଉ ସେଇ
ଏଇ ଯୋଉ ପର୍ବରେ ଉ ଯୋଉ ଦିନ ଆପଣ ସରିଯାଏ ସେଇଦିନ ନୂଆ ପିନ୍ଧନ୍ତି ନା ଯୋଉ ଦିନ ଆରମ୍ଭ ହୁଏ?
ନା ନା ଆମର ଆରମ୍ଭ ହୁଏ ନା ଆମର ହଉଛି ଚ ରଦ୍ର ଗଣନା ବୁଝିପାରିଲେ ତ ଆମର ଯଉ ନା ନା ପୂର୍ଣ୍ଣମୀ ପରେ ଯୋଉ ପ୍ରତିପଦ ପରେ ଯୋଉ ଫାଷ୍ଟ ଚନ୍ଦ୍ର ଆସେ ଆଜ୍ଞା ହଁ ସେଇଟା ହେଉଛି ଆମର ଗଣନା ଆମର ଏକ ତାରିଖ ସେଇଦିନ ଚନ୍ଦ୍ର ଯେଉ ଦିନ ଦେଖାଯିବ। ମାନେ ପ୍ରତିପଦ ପରଦିନ ଟା କ ହଁ ବସ୍ ବସ୍ ବସ୍
ଆମ ଦ୍ଵିତୀୟ ଚାନ୍ଦ ତ ଆମର ବି ସେଇ ଦ୍ଵିତୀୟ ଚାନ୍ଦ କୁ ପୂଜା କରାଯାଏ ହେଲା ଆମର ଦ୍ଵିତୀୟ ଚାନ୍ଦ ଟାକୁ ସବୁ ଜିନିଷ ଧରାଯାଏ ସବୁ ସିନା ଧର୍ମ ଅଲଗା କିନ୍ତୁ ସବୁ ଭଗବାନ ଗୋଟେ ସବୁ ଭାବ
ସମାନ ହଁ ହଁ ହଁ ସେ ଭ ଜଣିିବନ ବହୁତ ଜିନିଷ ସମାନ ବି ଥାଏ।
ସମାନ ସବୁ ବହୁତ ଜିନିଷ କଣ ସବୁ ଜିନିଷ ସମାନ କାରଣ ମୁଁ ଏଇ ଜିନିଷ କେବେ
କେ କହେନି କାରଣ ଆମେ ବି ଯଦି କହିବା କଣ ଭାବିବ କଣ କର ଏଇଟାକୁ ଡରଲାଗକିନ୍ତୁ ଜିନସ
ଏଇ ସବୁ ସମାନ କାରଣ ଆମ ଆମର ପୁରାଣ କୁ ଗଲେ
ହୁଁୁରାରେ ଆପଣଙ୍କ ପୁରାଣରେ ଯେମତି ଆମର ପୁରାଣରେ ବି ସେମିତି
ସେଇା ଆ ଆମେ କହୁଛେ ଯେ ଭଗବାନ ଭଗବାନଙ୍କର କୌଣସି ଶକ୍ତା ନାହିଁ ଭଗବାନ କ ସତାଛି ଭଗାନ କେ ଦେଖୁ
କେ ଦେଖହାନ୍ତି ଶୂ ସେ ଶୂ ଭଗବାନଙ୍କର କୌଣସି ଆକାର ଅଛି ସେବା ନିରାକ
କି ଆପଣଙ୍କର କଣ କିଛି ପତ୍ ପୂଜା ନାହିଁ କିନ୍ତୁ ଆପଣ ଶନ୍ୟଆକୁ ପୂଜା କରୁଛନ୍ତି ଆମର
ଆମର କି ସେଇଆ ଏମିତି କୌଣସି ଗୋଟେ ଫଟ ଆମେ ଯୋ ଫଟ ଦେଖୁଛ ଠାର ର ଠାକୁର ଆସୁଛନ୍ତି ନା ଆପଣ ସତରେ ବି ତାଙ୍କୁ ସେମିତି ଦେଖିଛନ୍ତି କି?
ସେଇୟ ଠାକୁରଙ୍କୁ କେହି ଦେଖିନାହାନ୍ତି ଆମେ ସବୁ ଅନୁଭବ କରୁଛେ ତାଙ୍କୁ ଅନୁଭବ କରୁଛେ ଆମେ ଯୋଉ ଗୋଟେ କର୍ମ କରୁଛେ ସତ୍କର୍ମଟେ ତାର ଭଲ ମିଳ ଭଲ ଫଳ ଟା ମିଳୁଛି ଆମେ କର୍ମ ଭଲ କଲେ ଭଲ ଫଳଟା ମିଳିଲା ଭଲ ଫଳଟା ମିଡ଼ିଆ ପାଇଁ କିି ଝିଅଙ୍କୁ ସହଜଗ କଲେ ସେ ହେଲା ଭଗବାନ।
ସେଇ ଆମର ସେଇ ଚାନ୍ଦର ଫାଷ୍ଟ ଆମର ସେଇ ମୁଖ୍ୟ ଚାନ୍ଦ ଚାନ୍ଦ ଦେଖିକି ଆମେ ଉପା ଷ୍ଟାର୍ଟ କରୁ ପୁଣି ଦେଖିକି ଆମର ଉପାସ ସରୁ ଯାଏ ସରି ଯା। ତା ପରଦିନ ଆମେଁ ପୁରା ମାସେ ତା ପରଦିନ ହଁ ସରିଯାଏ ତା ପର ଦିନ ଆମର ତି ସମସ୍ତଙ୍କର ସେୟା ନିଜ ସକାଳୁ ଉଠନ୍ତି ନିଜର ଭଲ ମନ୍ଦ ରୋଷେଇ କରନ୍ତି ଯାହାର ଯେମତି ଯେମିତି ଓଡିଆ ମାନଙ୍କର ପିଠାପଣା ଆମର ବି ସେମତି। ସିମେଇ ଫିମେଇ ଖିରି ଭଲ ମନ୍ଦ ହ ହ ହଁ ସେ ନୂଆ ପିନ୍ଧିବେ ବୁଲିବେ। ଖାଇବେ ସମସ୍ତଙ୍କ ଘରକୁ ଯିବେ ମୁଣ୍ଡିଆ ମାରିବେ ଏଇସବୁ ଆମର ବି ସେଇ ସେମ୍ ଜିନି ହଁ ସେଇଟା ସେଇଟା ପୁରା ମ ଗାଁମାନାନଙ୍କରେ ବେଶୀ ମଜା ଲାଗେ କାହିଁକିନା ଗାଁମାନଙ୍କରେ ସମସ୍ତଙ୍କ ଘର ପୁରା ପାଖପାଖରେ। ଆଉ ସମସ୍ତେ ହଁ ମିଶିକି ମଶିକି ରହନ୍ତି ସମସ୍ତେ ଏକା ସାଙ୍ଗରେ ଉଠିବେ ଏକା ସାଙ୍ଗରେ ଖାଇବେ ଏକା ସାଙ୍ଗରେ ରହିବେ ସକାଳୁ ଦିନ ସାରା ଟିକିଏ ଯାହା ଏପଟେ ସେପଟେ ପୁଣି ସନ୍ଧ୍ୟା ହେଲା ମାନେ ପୁଣି କଣ ରୋଷେଇ ହେବ କଣହେବ କଣ କେମିତି ଖାଇବା କଣ କରିବା ଆଉ ସବୁପୁରା ରିଏମ ସବୁ ସବୁ ସଜାଡନ୍ତି ଇଏ କରନ୍ତି।
ଏଇଟା ଗୋଟେ ନିଆରା ପର୍ବ ଆପଣଙ୍କର ଆଉ।
ଆଉ ଆମେ କଣ ଭୁବନେଶ୍ଵରରେ ରହିଲୁ ଆମେ ଏକା ଏକା। ଯାହା କରିବୁ ନିଜେ ଏକା।
ଆମେ ତ ସେଥିପାଇଁ କି ରଜ ଏଇଠି ପାଳିବା ପାଇଁ କି ଭୁବନେଶରରେ କଣ ରଜ ହଉନି ଆମେ କାହିଁ ଯାଉଛୁ ଗାଁରେ ମିଶି ମାଶିକି ରହିକି ଫୋଟ ପାଲଟା ଭଲ ଲାଗେ ଆଉ।
ଆଉ ଆପଣ ଶାଶୁ ଘରକୁ ଆସନ୍ତି କେନ୍ଦ୍ରାପଡ଼ା।
ହଁ ଯାଇ ଯେତେବେଳେ କାମ ପଡେ ଯାଏ କାମ ପଡିଲେ ଯାଏ ପର୍ବପର୍ବାଣୀ ହେଲେ ଯାଏ। ଆମର ଆଁ ସବୁ କିଏ ଆମର ଏପଟ ନୟାଗଡ ଲୋକ ଇଏ ହେଲେ କଟକ ସେପଟେ ତାଙ୍କ ଚଳଣି ଟିକେ ଅଲ ସବୁ ଆମର ଅଲଗା ଅଲଗା।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
ଆପଣଙ୍କ ଘରେ କଣ? ଗୋଟେ ନିୟମ ମାନେ ସମସ୍ତେ ସେ ଗୋଟିଏ ପକାର ହିଁ ପାଇିବେ ନାଇଁ କି ଆମର ସେମିତି ନାଇ ଆମ ପର୍ବଟା ସତ ଯିଏ ଯେମିତି ଯାକ ଯେମିତି ହେଲା। ।
ହଁ ହଁ ହଁ ସେଇୟା ହୁଏ ତ ଆଉ ଅଲଗା ଅଲଗା ଜାଗାରେ ଅଲଗା ଅଲଗା ପ୍ରକାରର ହୁଏ ସେ ଦେଶ ଫଳ ଖାଇ ଆଉ ହଁ ହଁ ହଁ। ସେଇଆ ସେମିତି ତ ହୁଏ ସବୁ ସମସ୍ତଙ୍କର ଆମର ଖାଲି ଟିକେ ଗୋଟେ ପ୍ରକାର ରୁଲ ରେଗୁଲେସନ।
କଣ କହିଲେ?
ହଉଛି ଗୋଟେ ପ୍ରକାରର ନିୟମ।
ହୁଁ ଗୋଟେ ନିୟମ। ଗୋଟେ ପ୍ରକାର ହିଁ ପାଳନ୍ତି ଯୋ ନିୟମ ଟା ସମସ୍ତେ ହ ଗୋଟେ ପ୍ରକାର ପାଳନ୍ତି ହଉ ହଉ ମ୍ୟାଡାମ ରହୁଛି ହଁ ପରେ କଥା ହବା ହଁ।
ହ ୟା